ହ୍ୟାଲୋ କଣ କ କରୁଚୁ କଣ?
ଏଇ ଗାଡ଼ି ଉପରେ ବଇଚି।
ଗାଡ଼ି ଉପରେ ବହିଚୁ କ?
ଆଏଁ ଘରେ ଗରମ ହଉଛି ତ ଘରେ ସେଇଥିଲାଗି ଗାଡ଼ି ଉପରେ ବସଛି ଆଉ। ବାହାର ହାବା ପବନ ଥଣ୍ଡା ବ
ଆ ଯିବାନି?
କୋଉଠି କଉନୁ?
ଏଇ ମ ଯୋଉ କହୁଥିଲି ପିକ୍ ନିକ୍।
ପିକ୍ ନିକ୍ ଏଥର ସାର୍ ବି କହୁଥିଲେ ଯେ ଦେଖିବା ପଚାରିବା ସାର୍ କୁ ହେଲା ଏଥର କୋଉ ଅଲଗା ଜାଗାକୁ ଯିବା।
ହୋଊ ଭାଇ।
ଗୋଟେ ଭଲ ଜାଗା ଗୋଟେ ଦେଖେ ଯିବା।
ଦେଖିବା ପରେ ଦେଖିବା ଆଉ ହେଲା।
ହଁ। କି ପହରଦିନ ସାର୍ ଆମକୁ କହୁନଥିଲେ କି
ହୁଁ ହୁଁ।
କୋଉଥିରେ ଯିବା ପାଇଁ?
ହଁ।
ମୁଁ କହିଥିଲି ସାର୍ ଆଉ ମୁଁ ଏକେଲା ସାର୍ ଗୋଟେ ଭଲ ଜାଗାଟା ଦେଖିକି କହିବି ଆଉ ଯିବା ପାଇଁ।
ଆଉ ଆଉ କାଲି ଯିବାନି ଦୁଳିଓ।
ହଁ ଯିବା।
କାଲି ମୁଁ ଫୋଲ କରିବି ଆରେ ଆଜି ଯାଇଥାନ୍ତା ବର୍ଷା ହେଲା ମୁଁ କଣ କରିଆ କହୁନୁ।
ହୁଁ ବର୍ଷା ତ ହେଲା।
ବର୍ଷା ଆ ମୁଁ ସକାଳୁ ଉଠିଲା ଆଳକୁ ଦେଖିଲା ବେଳକୁ ବର୍ଷା ଛେଚୁଚି ଆଉ କେମିତି କଁ ଯାଇ ହେଥାନ୍ତା।
ହଁ ବା। ମୁଁ ବା ସେଇ ଉଠିବି ବର୍ଷା ହେଲା ମୁଁ ସେଇଠି ତତେ ସରିଲା ବି ମୁଁ ତତେ କହେ ଭାବିନି କଲ୍ କରିବି ହେଲେ କାଦୁଅ ହେଇଆଥିବ ତମେ ଜାଣିଛ ଆଉ ଆଉ ଗଲେ ବି କାଦୁଅ ହେଇଜିଆ ଆମେ କିଛି ଲାଭ ହଉନି ଆଉ ଥାଉ। କାଲି ଯିବା ଆଉ ନାଉଁ।
ହୁଁ।
ହୁଁ ଏକ୍ସରସାଇଜ୍ ତ କରିପାରିନଥାନ୍ତେ ନା ଯାଇ
ହବା। ଯିବା ଏକା ଥରେ ଫାଷ୍ଟ ରନିଙ୍ଗ କରିବା ତାପରେ ରନିଙ୍ଗ ପରେ ଏକ୍ସରସାଇଜ୍ ସରେଇବା ଏକ୍ସରସାଇଜ୍ ଓରେ ଚାଲିକି ଘରକୁ ଆସିବା ପୁରା ଓକେ।
ହଁ।
ତାପରେ ହେଲା ମୋର ହେଲା ହବନି ଟିକେ ଦେହ ହାତ ଦରଜ ହେଇଆଥିବ ସେଥିପାଇଁ ଉଠି ପାରିନି ହେଲା ପ୍ଲସ ବର୍ଷା ବି ହେଲା।
ହୁଁ। ଆ ବଲ୍ ଖେଳିକି ଦରଜ ହେଇ ଯାଇଛି ହାତ। ମୋର ବା ଦେହ କୁହ ହାତ ଖାଲି ହାତ ଖୁଆ ବର ଦରଜ ଟିକେ ଅଛି। ହୁଁ।
ପଳେଇଛି।
ଏଇ ସେଇ ଭଲିବଲ ଖେଳୁ ନଥିଲେ ନା ସେଇ ଦିନଠୁ ତ ଓ ଦରଜ ଟିକେ ଅଛି ଆଉ ଶୋଇ ହେଉନି ଟିକେ।
ଆଉ
ବୁଝି
ଓହ!
ସେଇଥି ପାଇଁ ବା ହାତ ଦରଜରେ ଲାଗୁଛି ଶୋଇପାରୁନି ଠିକ୍ ସେ ବା।
କୋଉଠି ଖେଳୁଥିଲେ କି?
ଏଇ ଠାକୁର ଘର ପାଖରେ। ମୁଁ ଆଉ ଛୁଆ ଖେଳୁଥିଲି ମିଶି ଛୁଆ ସବୁ ମିଶିକି ଖେଳୁଥିଲୁ ହରି ମୁଁ ଆଉ ସେ ଇଏ ହେରିକା ବା ବାରୁ ବାରୁ ରାଜା ହାଇ ଆମେ ସବୁ ମିଶିକି ଖେଳୁଥିଲୁ ଆଉ। ବୁଝିଲ କି ହଁ ସେ ଘରେ ସବୁ ଅଛନ୍ତି।
ଏଇନି ପିଲା ହଉ ନାହାନ୍ତି ପଳେଇଚନ୍ତି ଆଉ କଣ କରିବୁ କହୁନ।
ହୁଁ?
ମେନେ ମେନେ ପିଲା ତ ନାହାଁନ୍ତି ସବୁ ପଳଉଛନ୍ତି କଣ କରିବି କହୁନୁ?
ହଁ ସେଟା ତ ଠିକ୍ କଥା ପିଲା କେ ନାହାନ୍ତି ଖେଳିବା ପାଇଁ ନାହାନ୍ତି ସେଥିପାଇଁ କେହି ଖେଳି ପାରୁନାହାନ୍ତି।
ହଁ। ଆଉ ଆଉ କଣ ସବୁ ଖବର କଣ କଣ ଗାଁ ର? କଣ ସବୁ ପିଲାମାନେ ସବୁ କଣ କରୁଛନ୍ତି ସବୁ?
ଗାଁ ଖବର ଆଉ କଣ କହିମି? ନା ବର୍ଷା ଫର୍ଷା ଉଠେଇ ରଖିଛି ତ ରହିଛି ଲଘୁଚାପ ଅଛିିବା ଏବେ। ବୁଝି ପାଇଲୁ?
ଏଥର ବା ଯୋଉ ଏଥର ଯୋଉ ହେଲା ଆମର କଣ କହନି ବାଲିଯାତ୍ରା ଯାଇଥିଲୁ ନା କଣ ବା?
ନା ଯାଇନଥିଲି।
ଅ ଯାଇନଥିଲୁ?
ନା ବା ତୁ ଯାଇଥିଲୁ?
ହଁ ଯାଇଥିଲି ଆ କହନା କହନା କେତେ ଭିଡ କେତେ ଲୋକ ଆସିଥିଲେ ଦୁନିଆ ଦୋକାନ ପଡିଥିଲା ଏଠି ବୁଲୁ ସେଠି ବୁଲୁ ଏ ରୋସନ ସାଙ୍ଗରେ ଯାଇଥିଲି ହେଲା।
ହୁଁ।
ଯାଇକି ବୁଲାବୁଲି କରି କରିକି ଆଇଲୁ ହେଲା ଏ ଦୁନିଆ ଭିଡ଼ ଏଠି ଯୋଉ ଇଏ ଆସିଥିଲା କଣ କ କିଲେ ଶ୍ରୀଆ ଘୋଷାଲ ଆସିବ ହେଲେ ଆସିଲାନି। ସବୁ ଗୋଟେ ଗୋଟା ଷ୍ଟାର ଆସ ସେଇ ଯୋଉ ଷ୍ଟେଜ କତିକି ଷ୍ଟେଜ ରେ ଯୋଉଠି ପୋ ପ୍ରୋଗ୍ରାମ ହଉଥିଲା ହେଲା ସୋନୁ ନିଗମ ଆଇଥିଲା। ସେ ଷ୍ଟେଜ ଯୋଉ ଗୋଟେ ଦୂର ତ ଦୂରରେ ତା ପାଖକୁ ଯିବା ନେଇକା କହିଲେ ତ ଦେଖାଯିବନି ତ କିଛି ମିନିଅମ ତ ହାପ୍ କିଲୋମିଟର ଦୂରରେ ଠିଆ ହେଇକି ଦେଖିବୁ ଗୋଟେ କିଲୋମିଟର କି ଗୋଟେ କିଲୋମିଟର ନୁହଁ। ମିନିୟମ ତଥା ବିି। ଦୁଇଶହ ତିନିଶହ ତିନିଶହ ମିଟର ସୁରରେ। ଦୂରରେ କାହିଁ ଠିଆହେଇକି ଦେଖିବାକୁ ପଡିବ କାହିଁକି ନା ଲୋକ ପୁରା ଜାାମ ହେଲା।
ହୁଁ ହୁଁ।
ଜାଣିଥିବୁ ଏତେ ବୋଡ ଷ୍ଟାର ବାଲିଯାତ୍ରା ବାଲିଯାତ୍ରା ତ ପ୍ରସିଦ୍ଧ।
ହୁଁ ହୁଁ। ହଁ ମୋ ଏ ବୋ ସବୁବେ ସବୁଥର ହୋଇ ଆସିବା ଆଉ। ନା ସବ ସବୁ ଭିଡ ହୁଏ ନାହିଁ ସେଠି।
ଏଥର ଗାଁ ରେ ଯାତ୍ରା କେଉ ପାର୍ଟି ଆସିଥିଲା ଆମର?
ଆଉ ଗାଁ ରେ ଏବେ ଏଥର ଆସିଥିଲା କଣ।
ମୁକ୍ତି ମଣ୍ଡପ।
ମୁକ୍ତିମଣ୍ଡପ ହଁ।
ସବୁ ଷ୍ଟାଟସ ପଖେଇଥିଲେ ପିଲାମାନେ ସବୁ।
ହଁ ହଁ ମୁଁ ବି ଭୁଲିଗଲି।
ଯାତ୍ରା ମୁକ୍ତି ମଣ୍ଡପରେ ତମର ଚ୍ୟାଲେଞ୍ଜ ଅପେରା ଆସୁଥିଲା ବା।
ନା ଆଉ ସେ ବା ଆସିଲାନି ସେଇଥିାଇଁ ଚେଞ୍ଜ ହେଇଗଲା। ସେ କଣ ଆସିବା ଲେଟ କଲା ବୋଲି ଆସିହେଲାନି ସେ ଅଲଗା ଆଉ ଗୋଟେ ପାର୍ଟି ଦେଇଦେଲେ। ବୁଝିଲେ? ହଁ।
ଆଉ କଣ?
ଏ ଆମର ଏଥର ଯାତ୍ରରେ ଦୋକାନ ଫୋକାନ ପଡିଥିଲେ ଯେ ବହୁତ। ହୁଁ।
ହଁ ଦୋକାନ ପଡିଥିଲା କେତେ ଦୋକାନ ପଡିଥିଲା ସେଟା ରାସ୍ତା ପୁରା ଫୁଲ।
ହଁ କେତେ ଦୋକନ ଲୋକ ପ୍ରବଳ ହେଇଥିଲେ।
ଏଇଥର କେତେ ଲୋକ ହେଇଥିଲେ?
ଏ ବହୁତ ଲୋକ ହେଇଥିଲେ ପୁରା ଫୁଲ ବା କହୁଛି ପଡିଆ ଫୁଲ ଆମର।
ବଢିଆ ଫୁଲ।
ହୁଁ।
କେତେ ଲୋକ ହେଇଥିଲେକି ଏମିତି?
ସେପୁଟ ନଈ ସେପଟ ଲୋକ ଆସିଥିଲେ। ଆମ ସେପଟ ଗାଁରୁ ଆସିଥିଲେ ଆଗ ଗାଁରୁ ଆସିଥିଲେ ବହୁତ ଲୋକ ଆସିଥିଲେ ବା। କହୁଛି ବା ଭଲ ବି ପାଟି ବି ଭଲ କରୁଥିଲେ। ହୁଁଏ।
ହୁଁ।
ଫାଷ୍ଟ ଦିନ ଟିକେ କମ୍ ହେଇଥିଲେ ସେକେଣ୍ଡ ତଥାପି ବହୁତ ହେଇଥିଲେ। ସେକେଣ୍ଡ ଦିନ ଥାର୍ଡ଼ ଦିନ ପୁରା ବୋବାଲ। ବହୁତ ବଢିଆ ହେଇଥିଲା।
କି କି ଦୋକାନ ପଡ଼ିଥିଲା?
ଦୋକାନ ତ କେତେ ପଡିଥିଲା ସବୁ ଆଉ ଖାଇବା ତ କୁର୍କୁରି ପୂର୍କୁରୀ ନେଇକି। ଓ ବରା ଚପ।
କୋଉନୁ କି କି ଦୋକାନ ମୁଁ କଣ ଦେଖିଛି।
ଛଣାଛୁଣି ଦୋକାନ କି ସବୁ ବା ସଫଳ ସଫଲ ଦୋକାନ ଖାଇବା ଦୋକାନ ସବୁ। ଖାଲି ଚାଉମ ଚାଉମିନ କରିନଥିଲା।
ଚାଉମିନି କଣ?
ଚାହାରେ କିଛି ପଡ଼ିନଥିଲା।
ଜାଗା ବି ସର୍ଚ୍ଚ ହେଇଥିବ ସେଇଥିପାଇଁ
ପୁଣି ତ ଆମର ଫିଷ୍ଟ କୋଉନ କରିଆ ଭୋଜି?
ହଁ।
ସ୍କୁଲ୍ ରେ ଆମର ବନ୍ଧୁ ମିଳନ କେବେ ହବ?
ବନ୍ଧୁ ମିଳନ ବନ୍ଧୁ ମିଳନ ସିଏ ପରେ।
ପଢିକି ଚାକିରି କରିସାରିଲା ପରେ କରିଆ ନା କଁ?
ଆଉ କଁ ତୁ ଯେ ଏବେ କରିବୁ?
ମୁଁ କହୁଚି ଆଗୁଆ ଆମେ କରିଦବା ଗୋଟେ ୟୁନିକ୍ କରିଆ କିଛି।
ହଁ ନୂଆଁ କିଛି କଁ କରିବୁ?
ସମସ୍ତଙ୍କର କିଛି ଅଲଗା କରିଆ ସେମାନେ ସବୁ ଚାକିରି ବାକିରି କରିକି କରୁଚନ୍ତି ହେଲେ ଆମେ କଣ ଆଗୁଆ କରଦବା। କାଳେ କିଏ ଚାକିରି କରୁଥିବ କି ନ କରୁଥିବ ହେଲା।
ହଁ।
ଫେରେ ଯେତେବେଳେ ଆମେ ପଛରେ ମା ଆସିକି ମିଶିବା ଏଆ ଦେଖିକି ଖରାପ ଲାଗିବ ନା ମୋ ସାଙ୍ଗାଟା ଚାକିରି କଲା ମୁଁ କରି ପାରିଲିନି ସେଇ ଲାଗି ଆମେ ଆଗୁଆ କରଦବା। ଏଇଖଣା କେଇ କିଛି କରନା।
ହୁଁ ହଁ ଏବେ କିଏ କରଛି?
ଭଲ ଆଇଡିଆ ନୁଏ ମୋର।
ହଁ-ହଁ ମାନିଆକୁ ପଡିଅ ଆଇଡ଼ିଆ
ଏଇଖିଣା କାହାକୁ କିଛି କେହି କହି ପାରିବୁନି ନା କଣ କରୁଚୁ ନା ମୁଁ ପ୍ଲସ୍ ଥ୍ରୀ କରୁଚି ନା କଣ। ନା ମୁଁ ଇଏ ପଢୁଛି ନା କଣ ନା ମୁଁ ଆଇଟିଆଇ ଡିପ୍ଲୋମା ମନଇଚ୍ଛା ଯିଏ ଯା କରୁଥିବେ ତାଙ୍କର। ହେତେଅଳୁ କରୁ ହଁ ସେତେବେଳେ ଯେତେବେଳେ ପଚାରିବୁ କଣ କରୁଚ ନା ମୁଁ ଆଇଏସ୍ ଅଫିସର୍ ଅଛି। ତୁ କଣ କରୁଚୁ ବ୍ୟାଙ୍କ୍ ରେ ଅଛି ମ୍ୟାନେଜର ମୁଁ କଣ କରୁଚୁ ନା ମୁଁ ପୋଲିସ୍ ରେ ଅଛି। ତୁ କଣ କରୁଛୁ ନା ପାଠ ପାଠ ହେଲାନି ଘରେ ବଇଚି କାମ ଫାମ କରୁଚି ଏୟା ଗୋଟେ ଖରାପ ଲାଗିବନି?
ଅ କା
ସେଥିପାଇଁ କଇଲି ଆମେ କରଦବା ଆଗୁଆ।
ହେଁ ହେ।
ଭଲ ହବନି।
ହଁ ନା ମ ଆଗୁଆ କରି ତୁ ଖାଇ ସାଇଲୁ?
ହୁଁ।
ଖାଇ ସାଇଲୁ
ହଁ ଖାଇପିଇ ସାରିଲିଣି ଆଉ ଏତେ ଟାଇମି ହେଲାଣି ଦଶଟା ଏଗାରଟା ହେଲାଣି।
ହୁଁ-ହୁଁ ଏବେ କୋଉଠି ଅ
ଏବେ ଚଉଁରା ଉପରେ ବସିଚି ଏକଲା।
ଉଁ ହୁଁ। ହଉ ବସିତା।
ଟୁ ପାଖରେ ବଇଚି ସବୁ ପିଲା ବସିକି ମୋବାଇଲ୍ ଟିପୁ ଠିଲେ।
କିଏ?
ହଁ ଆଉ ଯୋଉ ଜୀବନ ଫିବନ ମିଲୁ। ଅଭି ପ୍ରଭାସ ଅପୁ ଏଇ ଛୋଟ ପିଲା ସବୁ କଁ କରିବା ତାଙ୍କ ସାଙ୍ଗରେ ମିଶିଆକୁ ପଡୁଚି ପିଲା ଯେହେତୁ ନାଇଁ ଆମ ପିଲା ସବୁ ପଳେଇଗଲେ।
ହେଲା।
ହଁ।
ଆ, କଣ କରିବା, ସେଇଆ ଆଉ।
ମୋ ଫୋନ୍‌ ଚାର୍ଜ ଜାଣିଲୁ।
କଣ?
ମୋ ଫୋନ୍‌ ଚାର୍ଜ ସଇଲାଣି।
ଚାର୍ଜ କେତେ ପରସେଣ୍ଟ ଅଛି?
ଚାର୍ଜ କେତେ? ପାଞ୍ଚ, ପାଞ୍ଚ ପସେଣ୍ଟ ଚାର୍ଜ ଅଛି।
ପାଞ୍ଚ ପସେଣ୍ଟ ଚାର୍ଜ ଅଛି।
ହଁ, ବା, ଚାର୍ଜ ବସେଇ ନଥିଲି ଆଜି।
ଆଚ୍ଛା, ହଉ। ଏତିକି ଥାଉ, ଆମେ ପରବର୍ତ୍ତୀ କଲ୍ ରେ କଥା ହବା, ଓକେ।
ହୁଁ।
ଆଉ ପରବର୍ତ୍ତୀ କଲ୍ ରେ କଥା ହବା, ଏବେ ଏତିକି ର- ରହ- ରଖୁଛି।
ହଉ, ଠିକ୍ ଅଛି, ପରେ କଥା ହବା।
ହଉ।